କହ।
ପିଲଗୁରା ପାଟି କରୁଚନ୍ତନା ହୁଁ। ହୁଁ ହୁଁ। ଭଲ ଭାବରେ ନା କିଛି ଅସୁବିଧା ରହୁଚି? ଏବେବି ସୁବୁନି?
କିଛିନାଇଁ ତୁ କହ ତୁ କହ ତୋର ଏଇଟା ହେଇଯାଉ।
ଏହେଇ ସେଥିରେ କଣ ଅଛି କିଛି କଥା ନାଇଁ। ତୋ ତୋର ଆଉ କେତେଟା ବାକି ଅଛି କ ପୂରଣ ହବା ପାଇଁ ଦଶଟା ପୁରା ଏକା ଅଛି ତୋର ମୋର ଆଉ ଆଉ କାହାକୁ କଲ୍ କଲୁନା ନାଇଁ?
ଆଉ କାହାକୁ ମାନେ?
ମାନେ ଆଉ କାହାକୁ କରିଚୁନା କରିନୁ ମୋ ସାଙ୍ଗରେ ଯାଇ ଯିଏ ଯାଉଚି ତାକୁ କରିଚୁ?
ନା ଭାରତିକି କରିନି ମୁ ଏଇନା କରିଦେମି ଏଇ ସାଇଜି ହୋଉନି ଆନ୍ଟିକୁ କରିଦେ ନହଲେ ଆଉ ତାପରେ ସନ୍ତୋଷିକୁ କରିଥିନି।
ଆଛା, ଆଉ କରଚିନା କରିନି?
ନିହାର କରିନି ଚାରିଟା କରିନଥିଲେ ଟୋଟାଲ୍ କରିନଥିଲା ମୁଁ କହିଲି ମୋର କରିଦେ ଚାରିଟା
ହୁଁ।
ଦୁଇଟା କ କଲା ଫେଣେ କଣ ତାଙ୍କୁ କାମ ଆଉ ଆଇଲାନି କଣ କଲାନି।
ସିଆଡ଼େ ପଢ଼ୁଥିବ ଗୋଟେ ଭଲ ମାନେ ଆ ନା ତୃତି ଜାଣିଚୁନା ତୃତିର ଆସିଚି ବେଶୀ ଟିକେ ପେମଟ୍ ଆସିଚି ଜାଣିଚୁନା।
ଏ ଏଇ କଣ ଚାଲିଚି ଏରା। ହାଲୋ ହୁଁ କହ?
ତୋ ଦେଇ କଣ କରୁଚି ତୋ ଦେଇ କଣ କରୁଚି? ତୋ ଦେଇ କଣ କରିଚି?
ମୋ ଦେଇ କଣ କରୁଚି?
ହଁ।
ଓହୋ ତାଙ୍କୁ କହିବୁତ ମାନେ କଥା ହେଇ ସାରିଲା ପରେ ତାଙ୍କୁ କହିବୁ ମତେ କଲ୍ କରିବ।
ହଉ ହଉ।
କାଡାରତ ସବୁବେଳେ ହଉନି ଛାଡ଼ କଣ କହିବି ଆଉ।
ତାର
ତାପାଖରେତ ସମୟ ହଉନେଇ।
ସଫ ସଫା ରହୁନି ବ
ବେସ୍ତ ରହୁଚିନାସେ ଗୋଟେ ବଡ଼ ବେସ୍ତ ବେକ୍ତି।
କଁ?
ବହୁତ ବଡ ମାନେ କୁହନ୍ତିନି ବ୍ୟସ୍ତ ବ୍ୟକ୍ତି ସେ।
କେ ମୋ ଦେଇ ନା?
ହଁ
ହଁ ହଁ ବହୁତ
ଏତେ କାମ କରୁଛି ଯେ ସେ? ମୁଁ ବି ଆସୁଛି ହେଉଛି ଯେ କେତେ କାମ କରୁଛି
ହଁ ହଁ ବହୁତ ବଡ଼ ବ୍ୟସ୍ତ ବ୍ୟସ୍ତ ବ୍ୟକ୍ତି ସେ। ହୁଁ କେତେ କାମ କରଛି ସନ୍ଧ୍ୟାରୁ ଟୋଟାଲି ଫ୍ରି ହଉନି
ହଁ
ଫ୍ରି ହେଲେ ସିନା ତତେ କଲ୍ କରିବ।
ଆଉ କଣ କହୁଛୁ କୁହ?
ନା ଆ କମ
ଟା ଘରେ ବ ବସି ବସି ବା କାଟିଲା। ତମେ ମାନେ ବୋଧେ ବାହାରକୁ ଯାଇଥିଲା ନା କଣ ବୁଲିବା।
ଆ ମୁତ ଯାଇଥିଲି ଫାଷ୍ଟେ। ଫାଷ୍ଟ ରଜ ଦିନ
ଏକୁଟିଆ ଯାଇଥିଲେ ନା।
ଏକୁଟିଆ କେମିତି କହା ସାଙ୍ଗେ ବୁଲିିବା ଅଛନ୍ତି।
ଆରେ ନା ନା ବୁଝିପାରୁିଲୁ ସାଙ୍ଗସାଥି ସାଙ୍ଗରେ ଯାଇଥିଲୁ ସେଟା ନା ପରିବାର ସାଙ୍ଗରେ ଯାଇଥିଲୁ ବା ସେଇଟା।
ପ ସାଙ୍ଗ ସାଥି ସାଙ୍ଗରେ।
ଆମେ ତ ଘରେ ବସି ବସିି ଦିନ ଗଲା। ଏଇ ଆଉ ଘରେ ବସି ବସି ନୁହେଁ। ଆମ ଗାଁରେ ତ ଦୋଳି ଲାଗିଛି ନା
ହୁଁ।
ସେଇ ଗାଁ ରେ ବୁଲୁଥିଲୁ ଏଥର ଗୋଟେ ନୂଆ କଥା ହେଇଥିଲା କି ପ୍ରଥମ ଥର ପାଇଁ ଆମ ଗାଁରେ।
ହୁଁ ହୁଁ।
ଗୋଟେ ଜାଗାରେ ଦୋଳି। ସେ ଯୋଉ ମନ୍ଦିର ଛକ ଆଡ ଗଲାବେେଳେ ଗୋଟେ ଜାଗା ଅଛି। କୁଆଡେ ଆମ ଛକ, ଆଡେ ଗଲା ବ ବେଳେ।
ତମ ଛକ ଆଡେ ଛକଟା କୋଉଠେ।
ବାହାରେ। ବାହାରେ ବି ଯିବାକୁ ଆମ ଗାଁ ଛଅକୁ ଜାଣିନୁ।
ତମ ଗାଁ ଛକ, ହଁ କହ କୋଉଠି।
ହ୍ୟାଲୋ।
ଆଜ୍ଞା ହଁ କ କୋଉଠି ନାଇଁ କିଛି ତ ଖଡ଼ ଖଡ଼ ଶୁଭୁନି। ମୋ କଥା ଏଥର କଣ ହଉଛି କହିଲ। ମୋ କଥା ମତେ ଶୁଭୁଛି। ତୋ କଥା ବି ମତେ ଶୁଭୁଛି ମୋ କଥା ବି ମତେ
ଏଇଟା ଡବ୍ଲିଙ୍ଗ ହେଉଛି।
ଏବେ ଏବେ ହେଲା।
ହଁ କଣ ପାଇଁ ହେଉଛି ନେଟ୍ ଫେଟ ସ୍ଲୋ ବୋଧେ ହଉଛି। ମତେ ସେୟା ଲାଗୁଛି।
ବହୁତ ଭଲ, ଚାଲିଛି।
ହଁ।
ସଂକ୍ରାନ୍ତି ଦିନ ହେଲା।
ହଁ।
ଆଉ ଦୋଳି ବି ଭଲ ସଜେଇଥିଲେ। ଗୁପଚୁପ୍ ମାଗଣାରେ ଦୋଉଥିଲେ ଖାଇବା ପାଇଁ। ଛାଡିବିନା କଣ।
ହଁ।
ସେଦିନ ସଂକ୍ରାନ୍ତି ଥିଲା। ଗୋଟେ ପିଆଜ ପଡିଥିଲା। ଆଉ ଗୋଟେ ବିନା ପିଆଜ ଥିଲା ବୋଲି ମୁଁ ପିଆଜ ବାଲା ପାଖରେ ଫାଙ୍କା ଥିଲା। ଡେରିରେ ଖାଇଲି। କିଏ ପକେଇଲା କହିଲୁ କାଳିଆ ଗୁପଚୁପ ଯିଏ ସ୍କୁଲ ପାଖରେ ଦୋଉଥିଲା। ସେଇ ଆଣିଥିଲା
ମାନେ ଗାଁ ଲୋକ ଡାକିଥିଲେ ପଇଷା ଫଇଷା ତୋଳିକିନା।
ସେଟା ଜଣେ ଆୟୋଜନ କରିୁଥିଲେ। ପ୍ରଥମ ଥର ପାଇଁ କରୁଚନ୍ତି।
ଉଁ।
ଦୋଳି ବି ବଢିଆ ସଜେଇଥିଲେ ଆଉ ଗୁପଚୁପ ଯୋଉଟା ଝିଅ ପିଲାଙ୍କର ଭଲ। ଆମେ ତାକୁ କି ଛାଡୁ। କଣ କହୁନି ମନ୍ଦିର ଯାଇଚୁ କେମିତି ଦର୍ଶନ କରିକି ଆସିକି ଖାଇବୁ।
ହଁ। ଆ ମିଳୁଚି ଆଉ ଖାଇବୁନି।
ହଁ ଆଉ ତାପରେ
ତତେ ମାଗଣା ଦଉଥିଲେ ମାଗଣା ହେଉଥିଲେ। ସେମାନେ ତ ତଣ୍ଟି ଯାଏଁ ଖାଇ ଦେଇଥିବେ।
ମାଗଣା ଖାଇବା କଥା ଟା ଫୁଣି ଗୁପଚୁପ ଫୁଣି ଯିଏ ଭଲ କରେ ଆଉ କିଏ ଛାଡିବ ନା ଯାଇ ଚାଲ ଖାଅ ଆଉ।
ତୁ କେତେ ଖାଇଲୁ?
ମୁଁ ଜମା ଦଶ ଟଙ୍କାରେ।
ଜମା ଦଶ ଟଙ୍କାରେ ଖାଇଲୁ।
ଦଶ ଟଙ୍କା ପନ୍ଦର ଟଙ୍କା ହେଇଥିବ। ନହେଲେ ସେ କହିବେ ମାଗଣା ପାଇଚି ବୋଲି କଣ ଝିଅଟା ଖାଇଯାଉଚି। ସବର ଅଛି କି ନା ନାଇଁ?
ହଁ ସେଟା ବି ସତ କଥା।
ଆଉ ଯୋଉ ଦି ଜଣ ଯାଇଥିଲେ।
ହଁ।
ସିଏ ବି ସିଏ ବି ଖାଇଲେ ସେମାନେ ଆଉ ଛାଡି ନାହାନ୍ତି। ସେମାନେ ଖାଇଚନ୍ତି ମାନେ ହିସାବ ବାହାରେ।
ମୁଁ ତ ମୁଁ ତ ମାଗାଣା ଖାଇଥିଲେ ଆମେ
ମୁଁ ବି ଏତେ ଖାଏନି।
କ୍ରିମ୍ ଫାଇସ୍କ୍ରିମ୍ ହେଲେ ହଁ ଦଶଟା କୋଡିଏଟା ଖଣ୍ଡେ ଖାଇଦେବି।
ଆକଚୁଆଲି ସେମିତି ଗୋଟେ ଝିଅପିଲାଙ୍କର ବୋହୁତ ଦୁର୍ବଳ ହେଲେ ମୋର ଏତେ ସେମିତି ନୁହଁ। କାରଣ ହଁ କେତେବେଳେ କେମିତି ଗୋଟେ ମଜା ମସ୍ତି ପାଇଁ ଦିଅ ଖାଇଦିଅ ବାସ୍
ହଁ।
ଆଜି କେତେବେଳେ ବାହାରିକି ପଳେଇ ଆସିଲୁ। ମୁଁ କାଇଁ ଦେଖିପାଇଲିନି ତ। ପାଠପଢା ଜାଗାରୁ ପଳେଇ ଆସିଲି ଆଉ ତୁ ଦେଖିପାରିଲୁନି।
ପାଠପଢା ଜାଗରୁ ପଳେଇ ଆଇଲୁ କୋଚିଙ୍ଗ ନେଲୁ।
ହୁଁ ଆମେ ପା ନେଇପାରିବାନି ନାଁ ନେଇ ପାରିବାନି ଓଡିଆରେ କହିବା ସେଥିପାଇଁ।
ହୋଉ ପାଠଶାଳାରୁ ନା।
କିଏ?
ପାଠଶାଳରୁ ମୁଁ ତମେ ତ ଫାଷ୍ଟ ପଳେଇ ଆଇଲ।
ପଳେଇ ଆସିଲି ଯେ ହଁ ଯୋଉଥିପାଇଁ ପଳେଇଥିଲି ସେ କାମ ତ ମୋର ହେଲାନେଇ।
ହଁ ହଁ, କଣ କଣ ପାଇଁ ଯାଇଥିଲୁ?
ଏବେ ଏଇ ବ୍ୟାଙ୍କ କୁ ଟିକେ ଯାଇଥିଲି କାମ ହେଲାନ ପଳେଇ ଆଇଲି ଆଉ।
ହୁଁ।
ଆଉ ଇଏ ଯିଏ ଯାଇଥିଲା ମୋ ସାଙ୍ଗ ରେ
ହଁ।
ତାକୁ ଭୋକ କଲାଣି ପ୍ରବଳ।
ହଁ, ସିଏ ଖାଲି ତତେ ଖାଲି କହୁଥିବେ ଭୋକ କଲାଣି ଭୋକ କଲାଣି ଚାଲ ଯିବା।
ହଁ। ହର ପାର୍ବତୀଙ୍କର ଆଜି ବାହାଘର ଥିଲା। ମନ୍ଦିରରେ। ଯୋଉ ମନ୍ଦିର ଟା ଅଛି। ସେଇଠି, ସେଠିକି ଆସିକି ସେଠିକି ଯାଇଥିଲୁ ପ୍ରସାଦ ପାଇଁ ଆମେ। ସିଏ ପଳେଇ ଆଇଥିଲା। ସେ କହିଲା ନା ଖଇବିନି ପଳେଇ ଆଇଥିଲା ଘରକୁ। ପୁଣି ଘରେ ଲୋକଙ୍କ ସାଙ୍ଗରେ ଡାକିଥିଲେ ଯାଇଥିଲି। ଏଇ ଆଉ କଣ। ଆଉ ଖରା ବେଳେ କଣ ଖାଇଥିଲୁ?
ଖରାବେଳେ?
ହୁଁ।
ଖରାବେଳେ କଣ ଖାଇଥିଲି? କଣ ଖାଇଥିନି?
ଭୁଲି ଯାଇଛୁ?
ହଁ। ।
ଖାଇନୁ, ଖାଇଥିଲେ ମନେ ଥାଆନ୍ତା। ଯୋଉ ଟୋଟାଲି ଖାଇନୁ।
ହଁ ଖାଇ, ଖାଇ ନି କିଏ କହିଲା? ଖାଇଛି କିନ୍ତୁ ମନେ ନାହିଁ। ମୋର ମନେ ରହୁନି। କୋଚିଂ ରୁ ଆସିବି କୋଚିଂ ରୁ ଆସିବି ସାଙ୍ଗେ ସାଙ୍ଗେ ସେ ଯେଉଁ କଥାଉରା ସବ ଭୁଲି ଯାଇଥିବି। ଫୁଣି ମନେ ପଡ଼ିବ ଦୁଇ ଚାରି ଘଣ୍ଟା ପରେ।
କଉରା?
କୋଚିଂ।
ହ୍ୟାଲୋ।
ହଁ।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
ହ୍ୟାଲୋ।
ଆଜି ମେଘ ହେଇଥିଲା ନା ହେଇନି?
ଆଉ ମେଘ ହେଇଥିଲା ନା।
ହେଇଥିଲା ତାହେଲେ।
ହିଁ ଜୋରେ ହେଇଥିଲା।
ଆଚ୍ଛା। ରଜ ରଜ ତ ରଜ ତ ପଳେଇଲା ତାପରେ କଣ ଆସୁଛି ଦେଖିବା।
ରଜ ପରେ କଣ ଆସିବ, ଏବେ ପୂଜା ଆସିବ ଗଣେଶ ପୂଜା ହେରିକା। ।
ଗଣେଶ ପୂଜା ତାପରେ ଆମର ପୁଣି ଝିଅ ଆମ ଆମ ଗୋପାଳପୁର ଝିଅଙ୍କ ପାଇଁ ପୁଣି ରଜ ଆସିବ।
ଗୋପାଳପୁର ଝିଅ ଙ୍କ ପାଇଁ ରଜ, କେମିତି? ଖୁଦୁରୁକୁଣୀ ଓଷା, ହଁ ସେଇଟା ଗୋଟେ।
ଆମ ଆମ ଗାଁରେ ତ ପୁରା ପ୍ରସିଦ୍ଧ ନା। ସେଟା ଝିଅ ମାନଙ୍କର ଆଉ ଗୋଟେ ରଜ।
ହଁ ବହୁତ ବଡ଼ ଆକାର ରେ ସବୁଆଡ଼େ ହ
ହୁଁ।
ମୁଁ ତ ଯାଏ, ଆମେ ତ ଏଇ ଜୁରି କୁ ଲାଶେ ରାଶଲେ ଲାଶେ ରେ ଯାଆନ୍ତି ସମସ୍ ଚାଙ୍ଗାର ଦେଖିଆ ପାଇଁ। ଉଁ ହୁଁ।
ଖବର। ନାଁ, ମୁଁ ସନ୍ଧ୍ୟାବେଳେ ଆଜି କିଛି ଖାଇନି। ମୁଁ ଖାଇକି ଆସିଥିଲୁ କେତେବେଳେ! ସାଢେ ତିନିଟା ବେଳେ ଖାଇକି ଆସିଥିଲି ନା। ମେଘ ଯେତେବେଳେ ହେଲା, ସେ ଜଷ୍ଟ ପାଞ୍ଚ ମିନ୍ଟି ପୂର୍ବରୁ ପହ, ପାଞ୍ଚ ମିନ୍ଟି ବି ହେଇ ହେଇ ସବୁ ହେଇଯିଚୁ। ମେଘ ପକେଇଲା। ସେଇ ସମୟ ରେ ଖାଇକି ଆସିଲୁ।
ଖାଉଛୁ କେତେଅଳେ?
ଖାଉଛି କେତେବେଳେ ରାତିରେ?
ଉଁ।
ସାଢ଼େ ନଅ ରୁ ଦଶ।
ସାଢ଼େ ନଅ ରୁ ଦଶ ନା!
ହିଁ।
ତା'ପରେ ପଢ଼ୁଛୁ ନା ଶୋଇପଡୁଛୁ?
ଫୋନ୍ ଦେଖି ଦେଖି ଦେଖି ଦେଖି ଶୋଉଛି।
ଏଇ ତ ଗୋଡେ ହାତରେ ଗୋଡେ ଫୋନ୍ ଥିଲେ ନା, ବେକାର ହେଇଯାଏ ଜିନ୍ଦେଗୀ। ଜୀବନ ବେକାର ହେଇଯାଏ।
ସେମିତି କହିବୁନୁ, ଦିନମାନ ଟୋଟାଲି ଦେଖେଇବିନି। ଏଇ ସନ୍ଧ୍ୟା ବେଳୁ ପୁଣି ଏଇ ଯୋଉ କଥାବାର୍ତ୍ତା ଗୋଟେ ଚାଲ୍ ଚି
ତୋ କଥା ଛାଡ଼େ! ଫୋନ୍ ମୋର ଗୋଟେ ନେ।
ସତରେ ଏ ଫୋନ୍ ଟା ପାଇଁବି ନାଁ
ମାନେ ଏତେ ମାଇଣ୍ଡ ଡାଇଭର୍ଟ ହଉଚି।
ଘର ଲୋକଙ୍କ ସହିତ ବି ଆମେ ସମୟ ବିତେଇ ପାରୁନାହାଁନ୍ତି, ଏଇଟା ଜାଣିପାରୁଛୁ ନା! ବସିଥିବା ଟିକେ, କଥା ହବା ଟିକେ ନା।
ଏଇ ଫୋନ୍ ଦେଖା ଚଲା।
ହଁ, ଫୋନ୍ ଦେଖା ଚାଲ। ସାଙ୍ଗସାଥି ସହିତ ବି କଥା ହେଇ ପାରୁନାହାଁନ୍ତି।
ନାଁ, ସାଙ୍ଗସାଥି ମାନେ ତ ବସି ଫୋନ୍ ଦେଖୁଛନ୍ତି। ତାହାନେ
ଆଚ୍ଛା, କୁହ।
ଟିକେ ଫାଙ୍କା, ଫ୍ରି ଟିକେ ଫାଙ୍କା ହେଇଗଲେ ହାଁ। ଯୋଉ ଯୋଉ ପିଲା ବି ହଉ, ଟିକିଏ ଫାଙ୍କା ହେଇଗଲେ, ସେ ଫୋନ୍ ଦେଖିବ।
ହୁଁ, ହୁଁ। ଆହୁରି ଭଲ ଆମେ କେ ଆମ୍ ସମସ୍ତଙ୍କ କଥା ନୁହେଁ। ହେଲା ଏଟା ସମସ୍ତେ ତ, ଅନ୍ୟାନ୍ୟ ସୋସିଆଲ୍ ମିଡିଆ ସୋସିଆଲ୍ ମିଡ଼ିଆ ଯଉ ଧରି ବସୁଛନ୍ତି, ମୁଁ ବି ଏବେ ଯେଉଁଁ ମୁଁ ଯଉ ଜଣ ଜଣଙ୍କ ସହିତ କଥା ହଉଛି। ତାଙ୍କ ଭିତରରୁ ବି ଜଣ ଜଣଙ୍କୁ ପାଉଛି କି ମୋ ଭଳିଆ, ମାନେ ଆମେ ମୋ ଭଳିଆ କି ନାହାଁନ୍ତି, ଆଗ୍ରହୀ ତ ନୁହୁଁ, ଯାହା ହଉ।
ତଳେଯେତେବେଳେ ଦେଖିବୁ ନେଟ୍ ୱାର୍କ ଫେଟ୍ ୱାର୍କ୍ ଟୋଟାଲ୍ ପାଉନଥିବ ଟୋଟାଲ୍ ଜିରୋ ହେଇଯାଇଥିବ, ସେତିକିବେଳେ ହିଁ ଲୋକଙ୍କର ହଁ, କଥାବାର୍ତ୍ତାଟା ଠିକ୍ ହବ।
ଯେତେଳେ ଦିଟା ଦଉ ଦିଇଟା-ଆ। ଯେତେଳେ ପଲଉଛି, ସେତେବେଳେ ଆମ୍ ଏଇଠି ସମସ୍ତେ ଏକାଠି ହେଇ ବସ୍ ଯାଉଛନ୍ତି। ପୁଣି ନେଟ୍ ୱାର୍କ ଆସିଲେ ଯାଇ
ଅଁ ନେଟ୍ ୱାର୍କ ନ ଆସିଲେ, ଦେଖିବୁ, ସବୁ ସମସ୍ତେ ସାଙ୍ଗ ହେଇକି ପଳେଇଆସିବେ, ବସିବେ, କଥାଆର୍ତ ଆର୍ତା ହେବେ। ନା' କଣ? ନେଟ୍ ୱାର୍କ ଟା ପାଉନି।
ଆମମ୍ ଥର ମା ବାପାନ୍ ମାନେ ଯଉ ବାପା ମାନ୍, ମାନେ ଯୋଉମାନେ ତ ଶିଖିଲେଣି ଶିଖିଲେଣି ଫୋନ୍ ଫୋନ୍ ଚଲେଇବା। ଯୋଉମାନେ ନ ଶିଖିଛନ୍ତି
ହୁଁ।
ସେମାନେ ଗୁମସୁମ ହେଇି ବସଛନ୍ତି କଣ ମୁଁ କଣ କହିବ ମୁ ଯିବା ସାଙ୍ଗରେ ତ ଖାଇପି ସେ ତମର ଗୋଟ ଗଣ୍ଡ ବୁ ଘରେ ବସିଛି ଆଉ ଆଉ କେହି ଜଣ ପଚାର ନାହାନ୍ତି କଣ ତ ଆସିଲାଣି ଶଈଲା ଆଉ ତୁ ଯେମିତି ହେଇ ଗୋଟେ ପିଲା କରିଥିଲି ନା ତତେ ଥରେ ଫୋନ୍ ଦେଖିବୁ ହିଷ୍ଟ୍ରି ଚେକ୍ କରିବୁ ହେଲା ତୋ ଫୋନ୍ ବ୍ୟସ୍ଥ ଦେଖିବୁ ତୁ ଚେକ୍ କରିବୁ ଏଇ ରଜ ଏଇ ରଜ ଭିତରେ ରଜରେ ପ୍ରାୟ ଏ ଗୋଟେ ସପ୍ତାହ ଭିତରେ କରିଥିଲି ଗୋଟେ କ ବି ଆସିଲାନ ହଁ ସିଏ ବି ଗୋଟେ
ନାଇଁ ନାଇଁ କଲ୍ ବି ଆଜ୍ଞା ଦେଇକି ମୁଁ ଥରେ ଲେଖିଦଲି ନା ତୁ କଲ୍ କରୁଛୁ। ଆଉ ତାପରେ ଯଦି ସେତେବେଳେ କଲ୍ ବ୍ୟାକ୍ ନ କଲି ପୁଣି ଆଉ କେତେବେଳେ କଲ ବ୍ୟାକ୍ କୁଡା ଆଉ କରେ ନା
କମ ଏଇଟା ବି ଟିକେ ନାହିଁ କଣ ପାଇଁ ସେ କରିଥିଲା କଣ କିଛି ଜରୁରୀ କାମ